ହାଲୋ। ହାଲୋ।
ହାଲୋ ହଁ ଶୁଭିଲା।
ହଁ ଶୁବିଲା। କଣ କର୍ଛ କଣ କରୁଚ।
ତମ ଭଏସ୍ ପୁରା ସ୍ଲୋ ଶୁବୁ
ହଁ ମୋତେ ଶୁବୁଚି କୁହ କୁଅ।
ହାଲୋ। ହାଲୋ ହାଲୋ ହାଲୋଶ ଶୁବିଲା। ଶୁବୁନି। ହାଲୋ।